ହ୍ୟାଲୋ! ଜୟ ଶ୍ରୀ ଜଗନ୍ନାଥ। ବ୍ୟସ୍ତ ଅଛ ତ କିି?
ନା ନା ଫି ଅଛି କହୁନାହାନ୍ତି।
ନାଇଁ ମୁଁ ଆଜି ସେଇ ଜାଣିବା ପାଇଁ ଆଲଗୀଛି ଜଗନ୍ନାଥଙ୍କ ବିଷୟରେ ମାନେ ଆପଣଙ୍କ ପାଖରେ ଯେତକି ଶୁଣୁ ସେତେ ମନ ଆହୁରି ଇଛୁକ ମାନେ ଇଚ୍ଛା ପ୍ରକାଶ କରୁଛି ଯେ ଆଉଥରେ ଶୁଣିବି। ଆଉ କିଛି ନୂଆ ଜିନିଷ ତ ସେଥିପାଇଁ ଆପଣଙ୍କାଉ
ହ ହ।
ଆଜ୍ଞା ମୁଁ କହିଲି ଏବେ ଯୋଉ ଆମର ଜଗନ୍ନାଥ ଆଜି ରାତିରେ ସେଇ ସ୍ନାନ ମଣ୍ଡପରେ ରହ ଯ ନା ଅନସନ ଘରକୁ ଯିବେ?
ନାଇ ଅନସର ଘରକୁ ଯିବେ। ଆମର ଏଗାରଟା ପର୍ଯ୍ୟନ୍ତ ଯୋଉ ହାତୀ ବେଶ ହେଇକି ଅଛନ୍ତି। ଏଗାରଟା ପର୍ଯ୍ୟନ୍ତ ସିଏ ଦର୍ଶନ ଅ ଭକ୍ତମାନଙ୍କୁ ଦର୍ଶନ ଦେବେ ମାନେ ଏଗାରଟା ରୁ ବାରଟା ଭିତ ତରେ ଏ ତିନି ଘଣ୍ଟା ହେଇଛି ଏଗାରଟା ରୁ ବାରଟା ଭିତରେ ହାତୀ ଘୋଷ ଓଲ୍ହା ହେଇଯିବ। ହେ ହାତୀ ବେଶ ଓହ୍ଲା ହେଇଗଲେ ସେ ପୂର୍ବ ପରୀକ୍ଷା ଆ ସେମିତି ଆଉ ଅଧଘଣ୍ଟେ କି ଘଣ୍ଟେ ଆ ହାତୀ ବେସ ଖୋଲା ହେଇ ଗଲାପରେ। ଏଗାରଟା ରୁ ବାରଟା ଭିତରେ ହାତୀବେଷ ଓହ୍ଲା ହେଇଯିବ ଓହ୍ଲାହେଇଗଲା ପୁଣି ଆଉ ସେ ଅଧଘଣ୍ଟେ ରହିବେ ହାତୀ ବେସ ଓହ୍ଲାହେଇଗଲା ପରେ ତାଙ୍କ ଓ ସେମିତି ଆଉ କିଛିଟା ନୀତି ତାଙ୍କର ଅଛି ସମ୍ପୂର୍ଣ ହେଇସାରିଲା ପରେ ପୁଣି ଠାକୁର କୁଂ ଟାହିଆ ଯୋଉ ଟାହିଆ ପିନ୍ଧା ହେଇକି। ପୁଣି ଆଉଥରେ ସେ ରୂ ସାଢେ ଦିଟା ପର୍ଯ୍ୟନ୍ତ ହଁ ପହନ୍ଡି ଟାହିଆ ହେଲା ଯୋଉ ରେ ଯୋଉ ଠାକୁର ମୁକୁଟ ଭଳିଆ ଯୋଉ ପିନ୍ଧନ୍ତି ଟାହିଆ ଆସିଥାଏ ଆ ବିଭିନ୍ନ ତୁଳସୀ ଆଉ ଶୋଲରେ ନିର୍ମିତ ପୁଷ୍ପ ଆଉ ଏସବୁରେ ତାହିଆ ପ୍ରସ୍ତୁତ ହୁଏ ପୁଣି ତାହିଆ ଯୋଉ ଆ ଲାଗିକି ଯୋଉ ସକାଳୁ ଯୋଉଟା ଲାଗିଥିବ। ହୁଁ ସେଇ ହଁ ସେଇ ଟାହିଆ ପୁଣି ପିନ୍ଧିବେ। ପିନ୍ଧିକି ଠାକୁର ଅ ପୁଣି ରତ୍ନସିିଂହାସନକୁ ବିଜେ କରିବେ। ସିଂହାସନ ସିଏ ହଁ ହଁ ସେଇ ଅଣ ସ ଯୋଉ ଘର ଆମେ ଯୋଉ କହୁଛେ ସେଇଟା ହିଁ ରତ୍ନସିଂହାସନ ସେଇ ଯୋଉଠି ଦର୍ଶନ ସବୁ ହଁ ହଁ ଏମିତି ନୁହେଁ ଯେ ଅଣସର ଘର ବୋଲିକି ନିର୍ଦ୍ଦିଷ୍ଟ ଗୋଟେ ମନ୍ଦିର ଅଛି। ସେଇ ସେ ରତ୍ନ ସଂହାସନ ଯୋ ରହିବେ ଆଉ ହଁ।
ମାନେ ସେ ମନ୍ଦିର ଜଗନ୍ନାଥଙ୍କର ନିଜର ରତ୍ନ ଶିଂହାସନରେ ସେଇଠି ରହିଲେ ସେଇଟା ଅନଶନ ଘର
ହଁ ସେଇଠି ଠା
ଆଚ୍ଛା ମୁଁ ଭାବୁଥିଲି ଆଜି ପର୍ଯ୍ୟନ୍ତ କଣ କହିଲେ କି ମାନେ ଅନସନ ଘର ଗୋଟେ ଠାକୁରଙ୍କର ସ୍ଵତନ୍ତ୍ର ଆଉ ଗୋଟେ ଟେ ଅଛି ବୋଧେ।
ନା ନା। କଣ ଟିକେ ହେଇକି ସେ ସେମତି ରତ୍ନସିଂହା ସନରେ ସେମିତି ଠାକୁର ବିରାଜମାନ ହେବେ। ଆଉ ବିଜେ ହେବେ। ଦେନ୍ କାଲି ସକାଳେ ଆଉ ତାପରେ ଠାକୁର ଯେମିତି ପୂଜା କରା ଯାଆନ୍ତି ଏଇଟା ତ ହେଇଗଲାଣି ପୂଜା କରିବାକୁ ଯେମି ସେ ଯାଆନ୍ତି ତ ସିଏ ଆଉ ପୂଜା ହେଇକା କରନ୍ତିନି କାରଣ ଠାରଙ୍କୁ ଜର ହେଇଥାଏ। ସେ ତାଙ୍କର ଜାଣି ଯଦି ମାନେ ସେ ଆଜି ସ୍ନାନ ପୂର୍ଣିମା ମାନେ ତା ପର ଦିନଠୁ ଜର ହବ। ତ ସେଇ ଜରରେ ଏ ତାଙ୍କୁ ଆଉ ପୂଜା ହେଇକା ହବନି ବୈଦ ଡକା ହବ ବୈଦ ତାଙ୍କର ନିତି ଏକାନ୍ତ ସାରିକି ସେ ସେଇଠୁ ସମସ୍ତଙ୍କୁ କହିବେ ଜେ ଠାକୁରଙ୍କୁ ଜର ହେଇଛି। ଆଉ ଆଜିଠୁ ଠାକୁରଙ୍କୁ ପନ୍ଦର ଦିନି ଜରରେ ପୀଡିତ ରହିବେ ଆଉ ପ ଅ ପନ୍ଦର ଜ ଯାକ ତାଙ୍କର ପୂଜା ହଁ ଏକା ଯେମିତି ନୀତି ଥିଲା ଏଇ ପନ୍ଦର୍ ଦିନ ଯାକ ସେ ତାଙ୍କର ଅଲଗା ନୀତିରେ ପୂଜାହାରିକା ହବ। ଆଉ ଯେମିତି ଠାକୁ କମ ଖାଇବେ ଅଭଡ଼ା ଅନ୍ନ ଜମା ପ୍ରସାଦ କରି
ସେମିତି କି ଆମକୁ ଜର ହେଲେ ଆମେ ଭାତ ଖାଇବାନି ଅନ୍ନ ଗ୍ରହଣ କ କରନ୍ତି କାରଣ ମାନେ ଜରର କଥାର
ହଁ ସେଥିପାଇଁ ପନ୍ଦର ଦିନ ବି ସେମିତି ଅବଢା ନିଷେଧ ହେଇଥାଏ ଅ ମହାଲକ୍ଷ୍ମୀ ଅଭଡା ବି ରାନ୍ଧନ୍ତିନି ପନ୍ଦର ଦିନ ଅଭଢା ବନ୍ଦ ହେଇଥାଏ ଆଉ
ଆଜ୍ଞା।
ହଁ ତାପରେ ମନ୍ଦିର ଭିତରକୁୁ ଜ ଅ ମାନେ ଭକ୍ତ ମାନେ ବି ଆଉ ଯାଆନ୍ତି ନ୍ତିନି ଯଦି ବି ଯାଆନ୍ତି ତାହେଲେ ମନ୍ଦିର ଚାରିପଟା ଅନ୍ୟ ଦେବା ଦେବୀ ମା ଲକ୍ଷ୍ମୀ, ବିମଳା, ମଙ୍ଗଳା ଆଉ ଏଇ ସବୁ ବାସ ଦେବା ଦେବି ସବୁ ଦର୍ଶନ କରନ୍ତି। ଯୋଉ ଜଗନ୍ନାଥଙ୍କ ଯୋଉ ମନ୍ଦିର ଟା ଯୋଉ ରତ୍ନସିିଂହାସନରୁ ବାହାରି ଆସିଲେ ଯୋଉ କବାଟ ଟା ଆମର ହଁ ରୂପାର କବାଟ ଟା। ସେଇଟା ବନ୍ଦ ରହେ ଆଉ କେବଳ ଖାଲି ଏଇ ନୀତିକାନ୍ତ ରେ ୟେ ହେଲେ ତାଙ୍କର ପୂଜକ ଆଉ ବୈଦ ଏମାନେ ଯାଆନ୍ତି ନୀତିକାନ୍ତ ଗୁପ୍ତରେ କରନ୍ତି। ତାକୁ ବି ଆଉ କେହି ଅନ୍ୟ ମାନେ ଦେଖନ୍ତିନି ଗୁପ୍ତରେ ନୀତିକାତା କରିକି ତାଙ୍କୁ ଆସନ୍ତି। ଏଇ ପନ୍ଦର ଦିନି ଭିତରେ ତାଙ୍କ ଅ ବିଭିନ୍ନ ଚେର ମୂଳିରେ ପସ୍ତୁତ ଔଷଧ ହେଇଗଲା ଆଉ ଖାଦ୍ୟ ହିସାବରେ ଶୁଖିଲା ଶୁଖିଲା ଭୋକ ହେଇଗଲା। ଆଉ ସେମିତି ଆମେ ଯେମିତି କା ଗରମ ପଟି ଯେମିତି ଜର ହେଲେ ଆମ ମୁଣ୍ଡ ଉପରେ ଗରମ ପଟି ହଁ ତାଙ୍କର ବି ସେମିତି ଆଁ ଓଦା ପଟି ମରା ହୁଏ। ଆଉ ଜରର ଠିକ ସପ୍ତାହେ ଦଶ ଦିନ ପରେ ଗୋଟେ ଫୁଲୁରି ତେଲ ଗୋଟେ ସେ ମଠରୁ ସେ ତିଆରି ହୁଏ ଯୋଉଟା କି ଆମେ ଶୁଣିଚୁ ଯେ ଏଇଟା ସେଇ ସ୍ନାନ ପୂର୍ଣ୍ଣିମାର ହିଁ କଢାଯାଏ ମାଟି ତଳୁ ବିଭିନ୍ନ ପ୍ରକାର ଔଷଧ ହଁ ଔଷଧ ଅ ବୃକ୍ଷ ର ଚେରମୂଳି ଉଁ ଆଉ ବୃକ୍ଷର ପତ୍ର, ଫୁଲ ଏମିତି ସବୁ ପ୍ରସ୍ତୁତ ହେଇକି
ବୈଦ ଅଛନ୍ତି ନା ପ୍ରଭୁଙ୍କର ବି ବୈଦ ଅଛନ୍ତି।
ଆଜ୍ଞା ଆଜ୍ଞା। ପ୍ରଭୁଙ୍କର ଅ ଯାହାବି ନିତି ଦିନ ଯ ଆମର କର୍ମ ହୁଏ ଆଉ ଯେମିତି ସମାନ ତାଙ୍କର ଯେମିତି ଗାଧେଇବା ପାଇଁ ଅଲଗା ଜଣେ ସେବକ ଥାଆନ୍ତି ତାଙ୍କୁ ଫୁଲ ସଜେଇବା ପାଇଁ ଅଲଗା ଜଣେ ସେବକ ଥାଆନ୍ତି। ତାଙ୍କୁ ଚନ୍ଦନ ଲଗେଇବା ପାଇଁ ଅଲଗା ସେବଥାନ୍ତି ଏମିତି ଯାହା ଠାକୁରଙ୍କ ନୀତି କାର୍ଯ୍ୟ ଅଛି ସବୁ ସମସ୍ତଙ୍କର ନିଦ୍ଧିଷ୍ଟ ନିର୍ଦ୍ଧିଷ୍ଟ କାମ ଥାଏ ଆଉ ଆଜ୍ଞା ସମସ୍ତେ ଯେମିତି ତାଙ୍କର ଯେମିତି ସେ ଇଏ ଚିତା ଲଗେଇବା ଚିତା ଲଗେଇବା ପାଇଁ ବି ଅଲଗା ଥାଆନ୍ତି ତାଙ୍କୁ ତୁଳସୀ ମାଳ ଚଳେଇବା ପାଇଁ ବି ଅଲଗା ଥାଆନ୍ତି ତାଙ୍କୁ ଭୋଗ ବାଢି ର ଦବା ପାଇଁ ଅଲଗା ଥାଆନ୍ତି। ତା ପାଇଁ ଜଳ ଆଣିବେ ଜ ଯେ ସ୍ନାନ କରିବେ ଜଳ ଆଣିବେ ଜଣେ ଜଣେ ଆଉ ଜଳରେ ସ୍ନାନ କରିବେ ଆଉ ଜଣେ ଏମିତି ସବୁ ଥାଆନ୍ତି।
ଯଉ ଜଗନ୍ନାଥ ଆମର ଯାଆନ୍ତି ରଥ ଯାତ୍ରାରେ ତିନି ଭାଇ-ଭାଇ ଭଉଣୀ ଯୋଉ ଯାଆନ୍ତି କିନ୍ତୁ ମା ଲକ୍ଷ୍ମୀଙ୍କୁ ନିଅନ୍ତିନି ତ ଏଠାରେ ଅଛି ଲକ୍ଷ୍ମୀ ରାଗିକି ଯାଇକି ରଥ ଭାଙ୍ଗ ଟା କଣ ସତରେ ମାନେ ସତରେ ଲକ୍ଷ୍ମୀ ଯାଆନ୍ତି ମାନେ ମାନେ ନା ଏମିତି ଗୋଟେ ପ୍ରଥା ଅଛି?
ନାଇଁ ଲକ୍ଷ୍ମୀ ଯାଆନ୍ତି ଆମର ସେଇଟାକୁ ଅ ରଥଯାତ୍ରାର ପାଞ୍ଚ ଦିନ ପରେ ସେଟାକୁ ହେରା ପଞ୍ଚମୀ କୁହାଯାଏ। ହେରା ପଞ୍ଚମୀ ବା ଶ୍ରୀ ପଞ୍ଚମୀ କୁହାଯାଏ। ସେଦିନ କଣ ହୁଏ ନା ଆମର ଜଗନ୍ନାଥ ଲକ୍ଷ୍ମୀ ମାଙ୍କୁ ନେଇକି ଯାଇନଥିବେ ଆଉ ସିଏ କହିକି ଯାଇଥିବେ ଲକ୍ଷ୍ମୀମା ଙ୍କୁ ଯେ ମୁଁ ଦିନେ ଦି ଦିନ ପାଇଁ ଭାଇ ଭଉଣୀ ଙ୍କୁ ନେଇକି ମାଆଙ୍କ ଘରୁ ଯାଉଛି ଦିନେ ଦି ଦିନ ଭିତରେ ଆସିଯିବି ଦିନେ କି ଦି ଦିନ ହବ ତିନି ଦିନ ହବ ଲକ୍ଷ୍ମୀଙ୍କର ରାଗ ଯେତିକି ଦିନ ବଢିବ ପଞ୍ଚମ ଦିନ ସେ ଆଉ ରାଂ ରାଗ ଅ ବା କ୍ରୋଧ ସେ ଅଟକେଇ ପାରିବେନି। ତେବେ ତା ଲକ୍ଷ୍ମୀ ବିମାନରେ ଲକ୍ଷ୍ମୀଙ୍କ ପ୍ରତିମା ଅ ଯିଏ ଆମର ଅଛନ୍ତି ଜଗନ୍ନାଥଙ୍କ ପାଖରେ ତ ସିଏ ଦେଖିଥିବେ ଭୂଦେବୀ ଆଉ ଶ୍ରୀଦେବୀ। ଏଇ ଦିଇଟା ପୂଜା ପାନ୍ତି ତ ଭୂଦେବୀ ହେଲେ ସରସ୍ ଯୋଉଠି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଯୋଉଠି ରତ୍ନସିଂହାସନ ରେ ବିରାଜମାନ ହଅନ୍ତି ସେଠି ବଳଭ୍ରଦଙ୍କ ପାଖରେ ରାଧ ମୋହନ ଆଉ ଆଉ ସୁଦାମା ଆଉ ଜଗନ୍ନାଥଙ୍କ ପାଖରେ ଭୂ ଦେେବୀ ଶ୍ରୀଦେବୀ।
ଆଚ୍ଛା।
ଏଇ ସବୁ ପୂଜା ପାଆନ୍ତି ଆଉ ଦେଖିଥିବେ ହଁ, ଭୂଦେବୀ ହେଲେ ସରସ୍ଵତୀ ଆଉ ଶ୍ରୀଦେବୀ ହେଲେ ମାହା ଲକ୍ଷ୍ମୀ।
ଆଚ୍ଛା। ତାଙ୍କ ମୁଁ ମୁଁ ଜାଣିଛି ଯେ କି ରଖି ଯୋଉ କଣ ଜଗନ୍ନାଥଙ୍କ ପାଖରେ ଲକ୍ଷ୍ମୀ ରିଅନ୍ତି କି ସେଥିପାଇ ତାଙ୍କର ଅଲଗା ମନ୍ଦିର ଅଛି।
ହଁ ଅଲଗା ମନ୍ଦିର ଅଛି ଅଲଗା ମନ୍ଦିର ଅଛି। ଅ ସିଏ ମା ଲକ୍ଷ୍ମୀଙ୍କ ପୁରା ରୂପ ଯେମିତି ଇଏ ସେମିତି ବି ଅଛି କିନ୍ତ ଜଗନ୍ନାଥଙ୍କ ପାଖରେ ଦେଖିବେ ରତ୍ନସିଂହାସନରେ ବି ଭୂଦେବୀ ଶ୍ରୀଦେବୀ ଅଛନ୍ତି। ମୁଁ ଆପଣଙ୍କୁ ବି ଫଟୋ ଛାଡିଦେବି ଆଉ ସେଥିରେ। ଜଗନ୍ନାଥ ଯେମିତି ଆମର ଏ ରଥ ଉପରେ ବି ଜଗନ୍ନାଥଙ୍କର ପ୍ରତିମ ଆମ ରାଧା ଦାମୋଦର ଯାଆନ୍ତି। ଆଉ ତାପରେ ଯେମିତି ଭହୁତ ଯି ସେ ଯ ବି ରତ୍ନସିିଂହାସନ ହେଇ ରହନ୍ତି ତ ସେମିତି ହରା ପଞ୍ଚମୀ ଦିନରେ କଣ ହୁଏ ନା। ସେଇ ସେଇ ଲକ୍ଷ୍ମୀ ଯୋ ଭୁ ଦେବି ଆଉ ସେ୍ରୀ ଦେବି ସେଇ ଲକ୍ଷ୍ମୀଙ୍କ ପ୍ରତିମା। ତାଙ୍କୁ ବିମାନରେ ଆମର ଯେମିତି ଯଉ କହନ୍ତିନି ପାଲିଙ୍ଗି। ତାଲିଙ୍କିରେ ଲକ୍ଷ୍ମୀ ଯିବେ ସେଟେ ସୁନା କଟୁରୀ ଗୋଟେ ଥିବ। ଛୋଟ ସୁନା କଟୋରୀ ଥିବ ସେଇ କଟୋରୀ ନେଇକି ଯିବେ। ତ ତାଙ୍କର ଲକ୍ଷ୍ମୀଙ୍କ ଯିଏ ସେବକ ସେିଏ ତାଙ୍କୁ ନେଇକି ଯିବେ ନନ୍ଦିଘୋଷ ସାମ୍ନାରେ ସେ ଇଏ କରିବ ନନ୍ଦୀ ଘଷ ସାମ୍ନାରେ ପୂଜା ହେଇା ହେଇକି ପୂଜା ବିଧି ତାଙ୍କର ଯାହା ସବୁ ଥିବ। କରିବେ ସେ ଲକ୍ଷ୍ମୀଙ୍କର କଟୁରୀରେ ସୁନା କଟୁରୀରେ ଏଇ ଚାଖରେ ବଢିଆ। ସନା କଟର ହେଇଥିବ। ସେ କଟରୀରେ ସେ ଲକ୍ଷ୍ମୀଙ୍କ ସେବକ ରଥ ଉପରେ ଛୋଟ ମାରିବେ ଚେରାକୁ ଖାଆନ୍ତି ରଥ ଫା ଲକ୍ଷ୍ମୀ ରାଗରେ ରଥ ଭାଙ୍ଗନ୍ତି। ହଁ ସେଟା ଚାରିପଟେ ଯେ ର ରଥ ସେତେବେଳେ ଶରଧା ବାାରରେ ଥାଏ ତ ସେଇଟା ଯେତେବେଳେ ଚାରି ଗୋଟେ ବାରିକେଟେ ଭିତରେ ଯେତେବେଳେ ପଁ ଆମର ଲକ୍ଷ୍ମୀ ମା ଆସିବେ ପାଲିଙ୍କିରେ ତ ସେ ସେମାନେ ସବୁ ବା ବାରିକେଡ ଭିତରେ ପଶିବେ ନନ୍ଦିଘୋଷ ପାଖରେ ରହିବେ। ଆଉ ଚାରିପଟେ ଲୋକ ବାରିକେଟେ ବାହାରେ ଠିଆ ହେଇ କି ଇଁ ଦ୍ରୁଶ୍ୟ ମନଲଭ କରିଥିବ ଆଉ
ଆଚ୍ଛା ମାନେ ଲୋକ ବି ଦେଖିପାରିବେ ହେରା ମା- ନିଶା ତ ରାତିରେ ହୁଏ ନା।
ହଁ ସେଟା ଏ ଆଠଟା ନଅଟା ଏଇ ସମୟରେ ହୁଏ।
ଆଚ୍ଛା ଆଠଟା ନଅଟାରେ ମୁଁ ଶୁଣିଥିଲି କି ନିଃଶବ୍ଦ ରାତିରେ
ନା ନା ନି ସବ ହଁ ନା ନା ସବ ଦ ରାତି ତିରେ ନୁହଁ ଏଇ ଅ ସନ୍ଧ୍ୟା ବେଳୁ ଲକ୍ଷ୍ମୀ ମାଙ୍କର ଯାହା ମନ୍ଦିରରେ ନୀତିକାନ୍ତ। ସବୁ ସରିଲା ପରେ ପାଲିଙ୍କି ସଜ ହେଇକି ହଁ ସ
ମାନେ ବଚାର ସେ କହିଲେ ପୁରୀ ପୁରା ଉଠୁଛି ପଡୁଛି ନା କି? ବର୍ତ୍ତମାନ ପାଇଁ ଏ ସମୟ ଟା ଯଉମାନେ ଆପ ଆପଣ ପୁରୀରେ ଅଛନ୍ତି ଏ ସବୁ ଜିନିଷ ଶୁଣିକି ଇଚ୍ଛା ହଉଛି ଯାଇକି କି ସମୟ ଟା ମୁଁ ଯାଇକି ଦେଖନ୍ତି କିନ୍ତୁ
ଆପଣ କେବେେ ସୁବିଧା ସୁଯୋଗ ଦେଖିକି ଆସନ୍ତୁ।
ଉ ନିହାତି କାରଣ ମତେ ତ ବୋଧେ ମୁଁ କହିଲିିନି କି ଯାଇଥିଲଥିଲେ ଥରେ ଫେରିକି ଆସିଥିଲି ସେପଠରେ ଭଗବାନ ତାଙ୍କ ଡୋରି ଲଗଉନାହାନ୍ତି। ତ ସେଥିପାଇଁ ମୁଁ ଆଉ ଯାଇନାହିଁ ମୋର ଇଚ୍ଛା ଥିଲା ଏବେ ବି ଯିବା ପାଇଁ ତାପରେ ଏବେ ରଥଯାତ୍ରା ବହୁତ ଭିଡ ରହିଯିବ ଯୋଉ ଫଳରେ କି ତମେ ଯାଇକି ଆଉଥରେ ମାନେ ଫେରିବା ବି ବର୍ତ୍ତମାନ ପାଇଁ ଅସମ୍ଭବ ତ ଭିଡରେ ବି ଦେଖ ଦେଖି ହବନି ଜଗନ୍ନାଥଙ୍କୁ ଏତେ ଦୂରରେ ଇଏ ଦଳା ଚକଟ ରେ ସେଥିପାଇଁ ଜଗନ୍ନାଥ ଆସିଲେ ଆ ଏବେ ପୁଣି ଆସିବେ କେବେ ପୁରା ରଥରେ ବିଜଅ ମାନ ଯେତେବେଳେ ଇଏ କରିବେ ତାଙ୍କର ନୀତିକାନ୍ତି କେବେ ସରିବ ଷୋହଳ ତାରିଖ ସରିବ ନା?
ହଁ ନାଇଁ ପନ୍ଦର ତାରିଖ ଦିନ ଜଗନ୍ନାଥ ଜରୁର୍ ଉଠିବେ। ପନ୍ଦର ତାରିଖ ଦିନ ଉଠି ସାରିକି ନବ ଯୌବନ ଦର୍ଶନ ଦେବେ। ଯେତେ ଜ୍ୱରରୁ ସୁସ୍ଥ ହେଇଗଲେ ଯେମିତି ସମସ୍ତେ ଦର୍ଶନ ଦିଅନ୍ତି ସେମିତି ଦର୍ଶନ ଦେବେ। ଦର୍ଶନ ଦେଇ ସାରିଲା ପରେ ଷୋହଳ ତାରିଖ ଦିନ ରଥଯାତ୍ରା ଷୋହଳ ତାରିଖ ଦିନରେ ଯାହା ସବୁ ତାଙ୍କ ନିତିକାନ୍ତ ସବୁ ତାଙ୍କ ମାଆଙ୍କ ଘରେ ଗୁଣ୍ଡିଚା ଘରେ ହବ ଦେନ୍ ଷୋଳ ବାହୁଡା ଯୋଉ। ଯୋଉ ଦିନ ରହିବ ସେଦିନ ବାହୁଡିବେ। ବାହୁଡିକି ମୁଁ ବାହୁଡା ବିଷୟରେ ଆଉ ନିଶ୍ଚୟ କେବେ କହିବି। ଆଜି ତ ସମୟରେ ହେଇଗଲାଣିି
ନିହାତି
ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ନିଜେ ଏମିତି ଖୁସି ଲାଗୁଛି ଯେ ମୁଁ
ନାଇଁ ନାଇଁ ଆପଣ ଜଗନ୍ନାଥଙ୍କ ବିଷୟରେ କହୁନାହାନ୍ତି ମତେ ଲାଗୁଛି ମାନେ ଆଉ ଗୋଟେ ମାନେ ବହୁତ ଅଲଗା ପ୍ରକାର ମାନେ ଭାବଟା ପଳେଇ ଆସିଛି ଯେ ମୁଁ କହିହିବି ପାରିବିନି ଏଇଟା କେମିତି ଲାଗୁଛି ।
ଆଜ୍ଞା।
ନିହାତି ଭାଇ ଆପଣଙ୍କୁ ମାନେ ଅନେକ ଅନେକ ଧନ୍ୟବାଦ ଆଶେଷ ଧନ୍ୟବାଦ ଆପଣ ମୋତେ ଜଗନ୍ନାଥଙ୍କ ବିଷୟତେ ଜଣେଇଲେ ନିହାତି ମୁଁ ଆପଣଙ୍କ ଆଉ ଥରେ ବା ବତ୍ତାଳାପ କରିବା ପାଇଁ ଚେଷ୍ଟା କରିବି କାରଣ ବହୁତ ଆହୁରି ବି ଜାଣିବାର ଅଛି
ଆଜ୍ଞା ଆଜ୍ଞା ନିଶ୍ଚିତ ଆଜ୍ଞା। ରହୁଛି ଜୟ ଜଗନାଥ ଜୟ ଜୟ।